ହଁ, କଣ କରୁଛ?
ଏଇ ରୋଷେଇ ଘରକୁ ଆସିଛି। ରୋଷେଇ ଘରକୁ ଆସିଛି ଚେକ୍ କରିବାକୁ ଗ୍ୟାସ ବନ୍ଦ ହେଇଛି କି ନାହିଁ।
ହୁଁ ହ।
ଆଉ ବନ୍ଦ ହେଇ ନଥିଲା।
ହଁ। ଇଏ ପୁଅ ସୋଇପଡି ଲାଣି।
ହଁ ଶୋଇପଡ଼ିଲାଣି ଏବେ ଏଇ ଶୋଇଲା ଆଉ ମନେ ପଇଲା ମାନେ ଦେଖିଆ ଗ୍ୟାସରେ ହେଇଛି ଅଫ୍ ହେଇଛି ନା। ଏ ବନ୍ଦ କରିକି
ସେଠି ନେଟୱାର୍କ ପାଉନି ରୋଷେଇ ଘରେ କିଛି ଶୁବୁନି।
ହ ହଉ ହଉ ମୁଁ ଏଇଠିକି ହେଇ ପଳେଇ ଆସିଲି ଶୁଭୁଛି ନା। ହାଲୋ।
ହଁ ଶୁଭୁଛି କିନ୍ତୁ ରୋଷେଇ ଘରକୁ ବା ସେପଟକୁ ନେଟୱାର୍କ ପାଉନି।
ହଉ ହଉ ଆଉ ସବୁ ଭଲ?
ହଁ। ଏଇପା ଖାଇକି ସୋଇଲୁ।
ଶୋଇଲାଣି ଆଉ ଆଜିର
ହଁ।
ସକାଳେ ଇଣ୍ଟରଭ୍ୟୁ ଦବାକୁ ଯାଇଥିଲ? ଆଉ କଣ ହେଲା ଇଣ୍ଟରଭିୟୁ?
ହଁ ଯାଇଥିଲି ଏଚ୍ ଆର୍ ଇଣ୍ଟରଭ୍ୟୁ ନେଲେ ସବୁ କୋଶ୍ଚିନ୍ ପଚାରୁଥିଲେ। ତାଙ୍କର ଟିକେ ଏବେ ଚାଲିଛି ବହୁତ ଭ୍ୟାକେନ୍ସି ଅଛି ସିଏ କହିଛନ୍ତି ଡାକିବେ ବୋଲି ଆଉ ଫାଷ୍ଟ ରାଉଣ୍ଡ ଇଣ୍ଟରଭ୍ୟୁ ନେଲେ କ୍ୱାଲିଫା କରୁଛନ୍ତି। ଫେରେ ସେକେଣ୍ଡ ରାଉଣ୍ଡ ତାଙ୍କର ଗୋଟେ ଇଣ୍ଟରଭ୍ୟୁ ରହେ ଫେରେ ଯିବାକୁ ପଡ଼ିବ ତାପରେ ସେମାନେ ଜଏନିଙ୍ଗ ପାଇଁ ଡାକିବେ।
ହଁ।
ତାଙ୍କର ଟିକେ ବଡ଼ ମାନେ ଯେହେତୁ କମ୍ପାନୀଟା ରହୁଛି ତାଙ୍କର ଟିକେ ମାନେ ସିଷ୍ଟମେଟିକ ସବୁ ଜିନିଷ ରହୁଛି ତ ସେଥିପାଇଁ ତାଙ୍କର ହାୟାର କରିବା ପାଇଁ ଟିକେ ଷ୍ଟେପ ୱାଇଜ୍ ତାଙ୍କୁ ଟିକେ ଫଲୋଅପ୍ କରିବାକୁ ପଡ଼ିବ। ମାନେ ତାଙ୍କର ଯେହେତୁ ସେଇଟା ରହୁଛି ନହେଲେ କିଛି ନାହିଁ ଆରାମସେ ହେଇ ଜିବ କିନ୍ତୁ ତାଙ୍କ ସିଷ୍ଟମ୍ ଗୁଡ଼ା ଟିକେ ଫଲୋ କରିବାର ଅଛି ଆଉ।
ତମେ ଯୋଉଠି ରହୁଛ ସେଠୁ କେତେ କିଲୋମିଟର?
ହଁ।
ଦି କିଲୋମିଟର ଯିବା ଆସିବା।
ହଁ ଏଇଠୁ ଡିଷ୍ଟାନ୍ସ ହେଇଯାଉଛି ଟିକେ ଅଧିକ ସେ ପାଖାପାଖି ଧର ଯିବା ଆସିବା ତିରିଶ ହଉ ଛବିଶ ସେ ପାଖାପାଖି ତିରିଶ।
ହ।
ଏଇଠି ତ ମୋ ସାନ ଭଉଣୀ ଶୋଇଛି ମୋ ପାଖରେ।
ଓ ତମ କିଉଟି ସାନ ଭଉଣୀ ଭଲ ଡ୍ୟାନ୍ସ ମାରେ।
ତାର ଶୋଇଛି କମ୍ ତାର କଣ ମାନେ ତା ମାଇଣ୍ଡ ମାନେ ମୁଣ୍ଡରେ ପଶଛି। ତାର କନଷ୍ଟାଣ୍ଟଲି ନିଜେ ନିଜେ ନିଜେ ନିଜେ କଣ କହି ଚାଲିଛି କିଛି ଶୁଣା ହଉନି। କି ବୁଝି ହଉନି।
ହୁଁ। ସେ ତ ଭଲ ଡ୍ୟାନ୍ସ କରୁଛି ତାକୁ ଟିକେ ଡ୍ୟାନ୍ସ ଶିଖଉନାହାନ୍ତି।
ହଁ ସେ ଭଲ ନାଚେ କିନ୍ତୁ ତାକୁ ଷ୍ଟେଜ ଉପରକୁ ନେଇକି ନଚେଇ ପାରିବନି।
ସେମିତି ନହେଲେ କେମିତି ହବ ଷ୍ଟେଜରେ ନ ନାଚିଲେ ସମସ୍ତଙ୍କ ଆଗରେ ନ ନାଚିଲେ।
ଯେ ଖଟ ଉପରେ ସେ ଚେୟାର୍ ଉପରେ ଡାଇନିଂ ଟେବୁଲ୍ ଉପରେ ଡ୍ରେସିଂ ଟେବୁଲ୍ ଉପ ପରେ ସେଇ ଉପରେ ସେ ନାଚିବ ଆଉ ତାକୁ ବହୁତ ପସନ୍ଦ। ନହେଲେ ବାହାରେ କୌଣସି ଜାଗାରେ ତାକୁ ଜମା କିଏ ନଚେଇ ପାରିବେନି। ମାରିଦେଲେ ବି ସେ ନଚିବନି।
ଅ ନ ନାଚିବାକୁ ପଡିବ ନା। ଘରେ ନାଚିଲେ କିଏ ଦେଖିବ? କୂଅ ବେଙ୍ଗ।
ଘରେ ନାଚିଲେ ସିଏ ସେ ବାବା, ମାମା, ଦିଦି ଘରେ ଯେତେ ସାରା ଲୋକ ସେମାନେ ଦେଖିବେ।
ବାହାର ଲୋକ ଦେଖିଲେ ଫଙ୍କସନ ଆଟେଣ୍ଡ କଲେ ପ୍ରାଇଜ ମିଳିବ ସେ କଣ ଜାଣିନି। ସମସ୍ତେ
ନା ତାର ପ୍ରାଇଜ ତ ଏମିତି ଦରକାର ନାଇଁ। ସିଏ ତ ଖୁସି ପାଇଁ ନାଚେ। କିନ୍ତୁ ବଢିଆ ନାଚ ଶିଖିଚି ସିଏ।
ହଁ।
ତାକୁ ନାଚ ଶିଖିବାକୁ କୁହାଯାଉଛି। ସେ ଯାଇଥିଲା ଗୋଟେ ଜାଗାକୁ ମାନେ ନାଚ ଶିଖିବା ପାଇଁ। ତାକୁ କଣ ସେଠି ପସନ୍ଦ ଲାଗିଲାନି। କହିଲା ମୁଁ ସେଠିକି ଯିବିନି।
ଆଉ କୋଉଠିକି ନହେଲେ ନେଇକି ଗଲେନି।
ଆଉ ସେ ଯିବ, କହୁଥିଲା ସେ ଓଡିଶୀ ଶିଖିବ ବୋଲି ମଝିରେ। ସେ ଓଡ଼ିଶୀ ରେ ଯାଇଁକି ତାକୁ ଆଡ଼ମିସନ କରେଇଦେଲେ ସେ ଡ୍ୟାନ୍ସଟା ଏବେଠୁ ଶିଖିଗଲେ ସେ ଧୀରେ -ଧୀରେ- ଧୀରେ -ଧୀରେ ଶି ଷ୍ଟେପ୍ ୱାଇଜ୍ ଡିଷ୍ଟ୍ରିକଟରୁ ଷ୍ଟେଟ୍, ଷ୍ଟେଟ୍ ଲେବୁଲରୁ ଆମର ନେ ଯୋଉ ନ୍ୟସନାଲରେ ସେ ଧୀରେ ଧୀରେ ଇଣ୍ଟରନ୍ୟାସନାଲ ଲେବୁଲ ପର୍ଯ୍ୟନ୍ତ ବି ପଳାନ୍ତା।
ତାହେଲେ ଭଲ ଡ୍ୟାନ୍ସ। ନ ଶିଖିକି ବି ତାହେଲେ ତାହେଲେ ଭଲ ଡ୍ୟାନ୍ସ କରୁଛି।
ସେ ଗୀତ ଗୀତ ବି ଗାଏ। ଯୋଉ ଡ୍ୟାନ୍ସ କରିଥିବ ତାର ଗୀତ ସେ ଜାଣିଥିବ। ତା ଲିରିକସଟା ଜଣାଥିବ। ସେ ନ ଦେଖିକି ସେ ଜାଣିଛି ଡ୍ୟାନ୍ସ ର ଷ୍ଟେପ ଗୁଡା କୋରିଓଗ୍ରାଫରକୁ ଜଣା ନଥିବ। କିନ୍ତୁ ତାକୁ ଜଣା।
ହଁ ଅ ତାହାଲେ ତ ଶିଖିଲେ ତ ଆହୁରି ବେଟର କରନ୍ତା।
ଶିଖିଲେ ବେଟର କରନ୍ତା। କିନ୍ତୁ ତାକୁ ନେଇକି ଶିଖେଇ ପାରିବା ଟା କଷ୍ଟ। ସେ ଟିକେ ଯାଉନି ଆଉ।
ହୁଁ। ରଜ ଛୁଟି ଥିଲା ଆଡମିସନ ଟା ତାର କରେଇ ଦେଇଥିଲେ ଭଲ ହେଇଥାନ୍ତା।
ହଁ ଏ ରଜ ଛୁଟିରେ କରିଦେଇଥିଲେ ଭଲ ହେଇଥାନ୍ତା। ସେ ବହୁତ ଫ୍ରୀ ଅଛି ରଜ ଛୁଟିରେ। ଭଲ ବି ପାଠ ପାଠ ପଢ଼ୁଛି। କିନ୍ତୁ ସେ ପଢ଼ିବାକୁ ଇଚ୍ଛା ହଉନି ଛୁଟି କଥା ଶୁଣିଲା ବେଳକୁ ଆଉ।
ଏବେ କଣ କରୁଚି? ଖେଳୁଛି?
ଏବେ ସିଏ ମୁଁ ତା କଥା କହିଲା ବେଳକୁ କହୁଚି ଯା ପଳା।
ଭାରି ଜଗଲା ବି ଅଛି।
ହଁ ବହୁତ।
କଥା ମାନେ ନା?
ତା ମନ ହେଇଥିଲେ ତାର ଯେତେ କିଛି କାମ ଥିବ ସେ ଗୋଟେ କଥା ଶୁଣେ। ନହେଲେ ତାର ଯଦି କିଛି କାମ ନଥିବ ଥୁଣିବନି।
ହୁଁ।
ତାକୁ ଟିକେ ବୁଲିବା ପସନ୍ଦ। ତାକୁ ଏବେ ସେଭେନ ଇୟର୍। କମ୍ପ୍ଲିଟ୍ ହେଇଗଲା। ତା ବର୍ଥଡ଼େ ଗଲା ଏବେ।
ଓ ଭୋଜିରେ କଣ ହେଇଥିଲା ଖାଇବା?
ତା ବର୍ଡେରେ ହେଇଥିଲା ପୁରୀ ଆଉ ଛୋଲେ ବଟୁରେ ଆଉ ଆଉ ପାସ ହେଇଥିଲା ଚକୁଳି ହେଇଥିଲା ଘୁଗୁନି ହେଇଥିଲା
ଆରେ ବାଃ। ଏତେ ସୁନ୍ଦର ଆଇଟମ୍ ସବୁ ହେଇଥିଲା। ତା ପସନ୍ଦର ବୋଧେ, ସେ କହିଥିଲା ବୋଧେ, ଏଇ ସବୁ ଆଇଟମ୍ କର।
ହଁ, ତା ପସନ୍ଦର। ତାର ଦି ଟା କେକ୍ ଆସିଥିଲା। ସେ ପୁର ଖୁସି ହେଇ କାଟିକି, ତା ଚାମଚରେ ଲାଗିଥିଲା, ତାକୁ ଚାଟି ପକଉଥିଲା।
ହୁଁ, ଆଉ ଡାକିଥିଲ ନା ତା ସାଙ୍ଗମାନଙ୍କୁ?
ହଁ, ସେ ଡାକିଥିଲେ ସମସ୍ତଙ୍କୁ ଆସିଥିଲେ, ତା ପରେ ବହୁତ ସାରା ମାନେ ଉପହାର ସମସ୍ତେ ଆଣିକି ଆସିଥିଲେ।
ହୁଁ। ଆଉ ଡ୍ରେସ୍ କେତେ ହଳ ହେଇଥିଲା, ତା ପାଇଁ ଜନ୍ମଦିନରେ ଡ୍ରେସ୍ କେତେ ହଳ ହେଇଥିଲା?
ତ ସେ ତା ପସନ୍ଦର ଗୋଟେ ସ୍କଟ୍ ଗୋଟେ ଟପ୍ସ୍ ଆସିଥିଲା। ଆଉ ଗୋଟେ ତାର ଚୁଡ଼ଦାର ସେଟ୍ ଗୋଟେ ଆସିଥିଲା। ତାକୁ କୁର୍ତ୍ତିୀ ଟିକେ ପସନ୍ଦ ତ ସେ ଓନି ପକେଇବା ପାଇଁ ଟିକେ ପସନ୍ଦ କରେ। ଟ୍ରାଡିସ୍ନାଲ ଗେଟଅପ୍ ତାକୁ ଟିକେ ଭଲ ଲାଗେ।
ହଁ। ଆଉ ତମ ଓନି ତ ରଖୁନଥିବ, ସବୁ ବାହାର କରିକି ଖେଳୁଥିବ।
ହଁ, ମୋ ଓନି ଗୋଟେ ରଖେନି, ସବୁ ଥାକରୁ ଯୋଉଠି ଯୋଉଠା ପାଏ ତାର ଲୁଗା ଟାଇପର ଅଣ୍ଟାରେ ଭିଡିକି ଗୁରେଇ ପକାଏ, ତାର ନାଚୁଥିବ। ହାତରେ ଏମିତି ପକେଇ ଦେଇକି ତାର ସବୁବେଳେ ମୁଣ୍ଡରେ, ହାତରେ, ଅଣ୍ଟାରେ ଭିଡିକି ନାଚେ ଆଉ। ହ୍ୟାଲୋ। ହ୍ୟାଲୋ।
କଣ ହେଇଚି?
ଶୁଭୁନି କଥା ଗୁଡ଼ା।
ମୁଁ କହିଲି, ତମକୁ ସିଏ ଭଲ ପାଏ ନା।
ହଁ ସେ ଭଲ ପାଏ, ତାର ମନ ହେଇଥିବ ଭଲ ପାଇଥିବ ତାର କୋ ତା ଭଲ ପାଇବା କଥା କେହି ଜାଣି ପାରିବେନି। ସେ କାହାକୁ କେତେ ଭଲ ପାଏ?
ହୁଁ, କଥା ମାନେନା।
କଥା ମାନେ ତାର ମୁଣ୍ଡରେ ଯେତେବେଳେ ଯଦି ପଶିଥିବ କଣ ଗୋଟେ, ସେ ଶୁଣିବ କଥା ନ ହେଲେ ଆଉ ଗୋଟେ ଗୋଟେ ସନ୍ଧ୍ୟାରେ, ତାକୁ ଯେତେ ଡାକିଲେ ତାର ଶୁଣେଇନି ଆଉ। ତା ମନ ହେଇଥିଲେ ଶୁଣିବ।
ହୁଁ।
ନା ଆମେ ଯାଇନୁ ଟିକେ ଏଇ ରହିଯାଉଛି। ମୁଁ ଟିକେ କାମ ରହିଯାଉଛି। ସିଏ ତାର ଟିକେ ଘରେ ରହିଯାଉଛି। ଆଉ ତାର ମୋର ଟିକେ ଯାଇପାରୁନୁ ଏବେ କୁଆଡେ।
ଆଉ କେମିତି ଯିବ ବୋଲି ଭାବିଛ, ତାକୁ ନେଇକି ବୁଲି।
କୁଆଡେ?
ଏ ମାର୍କେଟରେ ଖାଇବାକୁ ଆଇସ୍କ୍ରିମ ଗୁପଚୁପ୍, ତାର ସବୁ ପସନ୍ଦ ନା ସେଇଥିପାଇଁ।
ହଁ, ସେଇପା ପସନ୍ଦ ଟିକେ ଆମେ ଯାଇପାରୁନୁ ଦେଖିବା କେତେବେଳେ ଫ୍ରି ହେଲେ ମୁଁ ତା ପାଇଁ ନେଇ ଆସେ ଆଇସ୍କ୍ରିମ, ସେ ଖାଏ।
ଆଉ ମୁଁ ଶୁଣିଥିଲି, ସିଏ କୋଉଠି ଲିପଷ୍ଟିକ କି ଭଲ ପାଏ।
ଲିପ୍ ଷ୍ଟିକି।
ହଁ।
ହଁ ତାଙ୍କୁ ଲିପ୍ ଷ୍ଟିକ୍ ପସନ୍ଦ ସିଏ ସେ ଲିପ୍ ଷ୍ଟିକି ରେ କ'ଣ କରେ ନା ତାର। କ'ଣ ମିକ୍ସ କରିକି ତାର କ'ଣ ଦେଖିଛି ୟୁଟ୍ୟୁବ୍ ରୁ। ସେ ଗୋଟେ, ଗୋଟେ ନୂଆ, ନୂଆ ଟାଇପ୍ ର କିଛି ନିଜେ ଉଦ୍ଭାବନ କରେ। ତାର ସବୁ ଉପରେ ଗୋଟେ ଚାଲେ କ'ଣ। ଶିଖିଛି ସେ ନୂଆ ଜିନିଷ।
ମୁଁ କଲର ସବୁ ଏ କଲର। ଏ ଏ କଲର ରୁ ସେ କଲରକୁ ମିଶେଇକି ଦେଖେ କୋଉ କଲର ବାହରୁଛି ବୋଧେ ଆଉ।
ତାର ମୁଁ ମାନେ ମୂଳ ଉଦ୍ଦେଶ୍ୟ ହେଲା ଗୋଟେ ଜିନିଷ କେମିତି ନଷ୍ଟ କରିବାର। ପକ୍ରିୟା ସେଇଟା ତାକୁ ଭଲସେ ଜଣା।
ହଁ। ଆଉ ସ୍କୁଲ ତ ଖୋଲିବ ଏଇ ରଜ ପରେ, ପରେ ଖୋଲିଯିବ ଛୁଆଙ୍କର। ଛୁଟି ସରି ଯିବ। ଆଉ ଯୋଉ ପାଠ ପଢା ଯୋଉଟେ ଇ ଇଏମିତି ଇଏ ହେବେ ଆଉ। ଟେନସନ ରେ ରହିବେ ପାଠ ପଢ଼ା।
ସେତେବଳୁକୁ ସେ ପଡି ଉଠିକି ପଢ଼ିବ ସକାଳୁ, ରାତି ପର୍ଯ୍ୟନ୍ତ।
ହୁଁ। ଭଲ ଆଉ ପାଠ ପଢ଼ିଆ ରେ ମନ ଦବାଟା ଭଲ ନାଁ।
କ'ଣ କହିଲେ।
କହିଲି ପାଠ ପଢାରେ ମନ ଦବ ଟା ଭଲ ନା ଡାକିକି ପାଠ ପଢେଇବେ କରେଇବା।
ସ୍କୁଲ ଖୋଲିବ ସକାଳୁ ଉଠିବ ସ୍କୁଲ ଯିବ ସେଠୁ ଆସିବ ଟିକେ ଖରାବେଳେ ଟିକେ ରେଷ୍ଟେ ନେଇନଥିବ। ଟିଉସନ ଯିବ ଫେରେ ଟିଉସନରୁ ଆସି। ସେ କି ଟିଉସନ ହୋମୱାର୍କ ସ୍କୁଲ ହୋମୱାର୍କ ପୁରା ତାର ସକାଳୁ, ରାତି ପର୍ଯ୍ୟନ୍ତ ପୁରା ବ୍ୟସ୍ତ କିନ୍ତୁ। ତ ଏ ଘରେ ଅଛି ସିଏ ଟିକେ କହି ପଢ଼ିବା ପାଇଁ ତାର ଟିକେ ଇଚ୍ଛା ହଉନି ଆଉ।
ମୁଁ ସେମିତି ଛୁଆ ହୁଅନ୍ତି। ଛୋଟ ଛୁଆ ଆଉ ଶୀତରେ ରହିଲା ମାନେ ସେ ଚଗଲା ହେବେ ଆଉ ପାଠ ପଢିବାକୁ ମନ ହବନି।
ସିଏ ଏବେ କହିଲାଣି ତୁ। ତୁ କ'ଣ କଥା ହଉଛୁ ମୋର ତୋ ସହିତ ଟିକେ କଥା ଅଛି ତୁ କ'ଣ କଥା ହଉଛୁ ଟିକେ କଥା ହେଇଜା ଜଲ୍ଦି।
ହଉ, ହଉ ରଖ ଆଉ ତା ସହିତ କଥା ହୁଅ ଆଉ।
ହଉ ଠିକି ଅଛି ତା ସହିତ ଟିକେ କଥା ହେଇଯା ହଉ।